ଆଜ୍ଞା ନମସ୍କାର।
ନମସ୍କାର। ଏଇ ଟିକେ ଶୋଇ ପଡିଥିଲି ଆଉ କଣ କରିବି ଆଉ ତମେ କଣ କରୁଛ?
ମୁଁ ଏଇଠି ବସିଥିଲି ଟିଭି ଦେଖୁଥିଲି ବର୍ଷା ଛାଡ଼ିଲା। ଏଇ ବସି ଗଛ ଲ
ଆଚ୍ଛା।
ଆଚ୍ଛା।
ଆଉ ଖାଇ ପିଇ ସାରିକି ଶୋଇ ନଥିଲେ?
ନା ନା ନା।
ଭାତ ଡାଲି ଆମ ଆଚ୍ଛା ମୁଁ ଭାତ ସନ୍ତୁଳା ପୋଟଳ ଭଜା ଭେଣ୍ଡି ଭଜା ଆଉ ଆମ୍ବ ଖାଇଥିଲି ତମେ?
ମୁଁ ଭାତ ଡାଲି ଆଉ କଲରା ଭଜା। ଆଉ ଆଳୁ ଚକଡ଼ା ଏମିତି ଖାଇଥିଲି।
ମାରିବ। ହଁ ଟିକେ ଶୋଇପଡିଥିଲି ଥଣ୍ଡା ପାଗ ତ ଟିକେ ଶୋଇପଡ଼ିଥିଲି।
ଓହୋ ଆପଣଙ୍କୁ ମୋ କଥା ଶୁଭା ଯାଉଛି?
ହଁ ହଁ ଶୁଣାହଉଛିି ଆପଣ ଆପଣ। ଗୋଟେ ଗପ କୁହନ୍ତୁ ଶୁଣିବା।
ଆଚ୍ଛା। ତ ଗୋଟେ ଜଙ୍ଗଲରେ ଗୋଟେ ଠେକୁଆ ଥିଲେ ଆଉ ଗୋଟେ କଇଁଛ ଥିଲେ। ତ ସେ ସେ ଠେକୁଆ ବହୁତୁ ମାନେ ଜଲଦି ଜଲ୍ଦି ଦୌଡେ କିନ୍ତୁ କଇଁଛ ଟା ବହୁତ ମାନେ ସ ଅ ସ୍ଲୋ ସ୍ଲୋ ଦୌଡେ। ତ। ତ ସେ କଇଁଛକୁ ଟିକେ ବେଶୀ ଜଲନ ହେଲା ଏ ସରି ସେ ଠେକୁଆକୁ ବେ ସେ ଟିକେ ଜଲନ ହେଲା ତ ସେ ତାକୁ କହିଲା ଯେ ମାନେ ଇଏ ବେଶୀ ଇଗୋ ଦେଖେଇକି ଯେ। ଆଉ ମୋ ସହିତ ଗୋଟେ ଆ ତୁଗୁଡା ଇ କମ୍ପିଟିସନ ଲଗେଇବୁ। ତ। ତ ତାପରେ ସେ ଦି ଜଣ ଦୌଡା କମ୍ପିଟିସନ ଲଗେଇଲେ ତ ଠେକୁଆ କଣ କଲା ଆଗୁଆ ଆଗ ଦୌଡି ଗଲା। ତ ସେ ଯେତେବେଳେ ଆଗୁଆ ଦୌଡି ଗଲା ଦେଖିଲା କଇଁଛ ବହୁତ ପଛରେ ଅଛି। ତ ସେ କହିଲା କଇଁଛ ତ ବହୁତ ପଛରେ ଅଛି ତ ମୁଁ ଟିକେ ଶୋଇଯାଏ। ତାପରେ ପଛରେ ଉଠିଲେ ମୁଁ ମୋର ଯିବି ଜିତିବି ତାପରେ ମୋର ଯାହା ନେବା କଥା ନେବି। ତ ସେମିତି ଶୋଇ ପଡିଲା ଶୋଇ ଶୋଇ ଦେଖିଲା ବେଳୁ। କଇଁଛ ତାର ଧୀରେ ଧୀରେ ଧୀରେ ଧୀରେ ଆସିକି ସିଏ କଣ କଲାଣି ସେ ଯୋଉ ଏ ଶେଷ ଲାଇନ ଥିଲା ସେଇ ପାଖକୁ ଆସିଗଲାଣି ତ ଅ ସେ ଠେକୁଆ ଟା ସେଟା ଦେଖ ଖିଲା ଯେ ଲାଇନ କୁ ସେ ପହଞ୍ଚିଗଲାଣିି ତ ସେ ଜଲଦି ଜଲଦି ଗଲା ଭିତରେ ବି ପହଞ୍ଚି ପାରିଲାନି ତ ଠେକୁଆ। ମାନେ ଜିତିଗଲା ରେଷ୍ ଟା ତ ଏଇଠୁ ଆମେ କଣ ଶିକ୍ଷା ପାଇଲେ?
କେବେ ବି ଆମେ ଜୀବନରେ ହାର ମାନିବାନି। ଯେତେ ବି ପରିସ୍ଥିତି ଆସୁ ବାଧା ଆସୁ ତା କୁ ଆମେ ସାମ୍ନା କରିବା ତାହେଲେ ଯାଇକି ଆମେ ଆମ ଦୁନିଆରେ ଜୀବନରେ ଜି
ଠିକ ଠିକ ଠିକ। ଆଉ କଣ କୁହନ୍ତୁ ଆପଣ?
ନାଇଁ ଟିକେ ଶୋଇକି ଉଠିଛି ତ ଟିକେ ଭଲ ଲାଗିଲା ଗପଟେ ଶୁଣିକି ଆମକୁ
ଆଜ୍ଞା ଆଜ୍ଞା ଧନ୍ୟବାଦ।ଆଁ ଆପଣଙ୍କ ମାତାଶ୍ରୀ ପିତାଶ୍ରୀ
ହଁ ବା ଭ୍ରାତାଶ୍ରୀ ଟିକେ ବାହାରକୁ ଯାଇଛନ୍ତି ଆଉ ଆପ ଆମେ ସମସ୍ତେ ଟିକେ ଶୋଇ ପଡିଥିଲୁ ଥଣ୍ଡା ପାଗ ଯେହେତୁ ଶୋଇ ପଡିଥିଲୁ ସମସ୍ତେ ଉଠିଲୁ ଉଠିକି ଟିକେ ଟିଭି ଲଗା ହେଇଛି ଟିକେ ନ୍ୟୁଜ ଦେଖାହଉଛି।
ଆଚ୍ଛା ଆପଣ ସେଇଠି ବର୍ଷା ଛାଡିଗଲାଣି?
ହଁ ଟିକେ ଟିକେ ଜଷ୍ଟ ପକଉଛି
ନାଁ ଆମର ଏଠି ପୁରା ଛାଡିଗଲାଣି।
ହ ହ।
ଆପଣ କଣ କୁହନ୍ତ?
ଆମେ ଘରେ ବସିଛୁ ଆଉ କଣ କରିବୁ ଶୋଇକି ଉଠିକି ଆଉ କୁଆଡେ ଯିବୁ।
ଆଛା ଆଚ୍ଛା ଆପଣଙ୍କ କେହି ସାଙ୍ଗସାଥି ନାହାନ୍ତି କି?
ଏ ସାଙ୍ଗସାଥି ଆଉ ସବୁ ଅ ଅଛନ୍ତି ଅଧା ତ ସବୁ ବାହା ହେଇଗଲେଣି ଆଉ ଅଧା ପାଠ ସାଠ ପଢୁ ଛନ୍ତି ଚାକିରି କରୁଛନ୍ତି। ଟିକେ ତାଙ୍କ ବାଟରେ ବ୍ୟସ୍ତ ଅଛନ୍ତି ଆଉ। ଏତେ କିଛି ଦେଖା ଦର୍ଶନ ଦଉନାହାନ୍ତି ଆଉ।
ଆଛା।
ଆମେ ବି ଆମର ପାଠ ପଢା ସାରି ଦେଇଛୁ।ଯାହା ଆଉ ଯାହା ପାଠ ପଢା ଅଛି ଘରେ ବସିକି କରୁଛୁ।
ଆଛା ଓହୋ ଏମିତି କଥା ତାହାଲେ।
ହଁ। ଆଉ ଏମିତି ସବୁ ହଉଛି।
ଆଜ୍ଞା। ଆଉ କଣ କୁହନ୍ତୁ?
ଆଉ କଣ କହିବା କେମିତି କଣ?
ମ କିଛି ଗପ କୁହନ୍ତୁ ଯାହାଠୁ ଆମକୁ ଶିକ୍ଷା ମିଳିବ। ଯେମିତି ମୁଁ ଆପଣଙ୍କୁ କହିଲି।
ଆ ଗୋଟେ ଗାଁ ରେ ଗୋଟେ ଅ ରାଜାଙ୍କର ଶାସନ ଚାଲିଥିଲା ଆ ତ ରାଜାଙ୍କ ଶାସନ କାଳରେ ସମସ୍ତେ ତ ତାଙ୍କୁ ବହୁତ ମାନନ୍ତି ତାଙ୍କ ପ୍ରଜା ମାନେ। ତ ସେ ରାଜା ତାଙ୍କ ପ୍ରଜା ମାନଙ୍କୁ ବହୁତ ଭଲ ପାଆନ୍ତି। ଦିନ କଣ ହେଇଛି ଆ ତାଙ୍କର କିଛି ଅ ପ୍ରଜାଙ୍କ ଭିତରେ ଗଣ୍ଡଗୋଳ ହେଇଥିଲା।
ଆଜ୍ଞା।
ସେ ଚାହୁଁଥିଲେ କି ଆଉ ତାଙ୍କର ସେଇ ଗାଁରେ କିଛି ଗୁରୁଜ ଗୁରୁଜୀ ମାନେ ଯେମିତି କିି ବହୁତ ବଡ ପଣ୍ଡିତ ଆସିକି ତାଙ୍କ ଛୁଆ ମାନଙ୍କୁ ପାଠ ପଢାନ୍ତୁ ବୋଲି
ଆଜ୍ଞା।
ତ ରାଜା କହିଲେ ଠିକ ଅଛି ଆପଣ ଦି ଜଣ ଦି ଜଣଙ୍କ ଭିତରେ ଝଗଡା ଲାଗିବାର କିଛି ଆବଶ୍ୟକତା ନାହିଁ। ଆମେ କୌଣସି ପ୍ରକାରର ଜଣେ ବ୍ରାହ୍ମଣ ବା ଜୋ ପଣ୍ଡିତଙ୍କୁ ଯୋଗାଡ଼ କରୁଛୁ।ଆଉ ଆମର ଯେତିକ ଏଇ ଗ୍ରାମରେ ଛୁଆ ଅଛନ୍ତି। ଶିଷ୍ୟ ରୂପେ ସେମା ସେ ଗ୍ରହଣ କରିକି ତାଙ୍କୁ ପାଠ ପଢେଇବେ ତାଙ୍କର ଗୁରୁଜୀ ହେବେ।ତ ଏମିତି ଖୋଜୁ ଖୋଜୁ ତାଙ୍କୁ ଜଣେ ବହୁତ ଭଲ ଆଉ ବହୁତ ବଡ ମୁନି ଋଷି ରେ ଗଣା ହେବେ ସେ ପଣ୍ଡିତ ଦେଖାହେଲେ। ତାଙ୍କୁ ରାଜା ନିଜର ଅ ରାଜ୍ୟକୁ ସ୍ଵାଗତ କରିକି ଆଣିଲେ ।ତ ସେ ଶିଷ୍ୟ ମାନଙ୍କୁ ସବୁ ପିଲା ମାନଙ୍କୁ ତାଙ୍କର ଶିଷ୍ୟ ରୂପେ ଗ୍ରହଣ କଲେ। ଏବଂ ତାଙ୍କୁ ପାଠ ପଢେଇଲେ।ପିଲାମାନେ ତା ଯେହେତୁ ତାଙ୍କ ବାପା ମା ତାଙ୍କୁ ଭଲ ଶିକ୍ଷା ଦେଇ ନଥିଲେ ତ ପିଲାମାନେ ସେଇଭଳିଆ ସବୁ ମୂର୍ଖ ସି ଶିକ୍ଷା ସବୁ ପାଇକି ଥିଲେ।ପାଠରେ ତାଙ୍କର ଜମା ଧ୍ୟାନ ନଥିଲା ଆଉ ସେ ସବୁବେଳେ ଚାହୁଁଥିଲେ ଆମେ ଖାଲି କ୍ରୀଡା ରତରେ ବ୍ୟସ୍ତ ରହିବୁ।
ହଁ।
ଆଉ ତେଣୁ କଣ ହେଲା ଥରେ କଣ ହେଇଛି ସେ ପଣ୍ଡିତ କିଛିଟା ଶିଷ୍ୟଙ୍କୁ କହିଲେ ତମେ ଯାଅ ଜଙ୍ଗଲକୁ ଉଁ ଦେ ଦେଖିକି ଆସିବ କେତେ ପ୍ରକାରର ବୃକ୍ଷଲତା ସବୁ ଅଛି ସେଥିରୁ ଆମର କୋଉଟା କାମରେ ଲାଗିବ ଯୋଉଟା କି ଆମେ ମେଡିସିନ ତିଆରି କରିପାରିବା କିଛି ଗୋଟେ ଔଷଧ ତିଆରି କରିପାରିବା। ଆପଣ ଦେଖିକି ଯାଓ ଆସିବ।ତ ସେଇ ସବୁ ପିଲା ମିଶିକି ପୁଅ ଆଉ ଝି ଝିଅ ମିଶିକି ସେ ଜଙ୍ଗଲ ଭିତରକୁ ଗଲେ ଆଉ ଖୋଜିବାରେ ଲାଗିଗଲେ।ସମସ୍ତେ ଗୋଟେ ଗୋଟେ ପ ପତ୍ରରେ ଲେଖିକି ନେଇକି ଆସିଲେ କୋଉ ଗଛ ଆମ ପାଇଁ ଉପକାରିତା କୋଉ ଗଛ ଆମ ପାଇଁ ଉପକାରିତା ନ ତ ସମସ୍ତେ ସେଇ ବିଷୟରେ ବ୍ୟସ୍ତ ହେଇଗଲେ ଆଉ ଲେଖା ଲେଖି କରିକି ଧରିକି ଆସିଲେ।କିନ୍ତୁ ଜଣେ ପିଲା ଥିଲା ସେ ଆସିଲା ନାହିଁ। ସନ୍ଧ୍ୟା ହେବାକୁ ଲାଗିଲାଣି। ସେ ମୁନି କହିଲେ କି ଆଉ ସମସ୍ତେ ତ ଫେରି ଆସିଲେ ଯାହାକୁ ଯାହାକୁ ସବୁ ମୁଁ କାମ ଦେଇଥିଲି ତାହେଲେ ଏ ଶିଷ୍ୟ ଜଣକ କାହିଁକି ଫେରିକି ଆସୁନାହାନ୍ତି। ତ ଏମିତି କଥାବାର୍ତ୍ତା ଭିତରେ ସେ ଶିଷ୍ୟ ଜଣକ ମଧ୍ୟ ଫେରିକି ଆସିଲେ।
ହଁ।
ସେତେବେଳେ ସେ ମୁନି ଜଣକ ବ୍ରାହ୍ମଣ ଜଣକ ସମସ୍ତଙ୍କର ଖାତାରେ ଦେଖି ସମସ୍ତେ ଲେଖିଛନ୍ତି ଆମ୍ବ ଗଛରେ ଆମେ ଆମ୍ବ ପ ପତ୍ରରେ ଆମେ କିଛି ତୋରଣ ବନେଇକି ଘରେ ଲଗେଇ ପାରୁ ଯୋଉଠିକି ଆମକୁ ପଜେ ଏନର୍ଜି ମିଳେ ଆଉ ନିମ୍ବ ଗଛର ଗି ଛିଟା ଉପକାରିତା ଅଛି। ଗଙ୍ଗଶିଉଳି ଗଛର କିଛି ଉପକାରିତା ଅଛି। କିଛି ଫୁଲ ଗଛର ମ କିନ୍ତୁ କହିଲେ ଠିକ ଅଛି। ତାପରେ ସେ ଶିଷ୍ୟର ଖାତା ଦେଖିବାକୁ କହିଲେ। ତ ପତ୍ରରେ ସେ କିଛି ବି ଲେଖିକି ଆଣିନାହାନ୍ତି। ସେ କହିଲେ ଆପଣ ଏଇ କଣ କଲେ? ଆପଣଙ୍କୁ ଯେହେତୁ ମୁଁ ଗୋଟେ ଅ ପାଠ ବିଷୟରେ ଦେଇଥିଲେ ଆପଣ କାହିଁକି ସେ କାର୍ଯ୍ୟ ଠିକ ଭାବରେ ସମ୍ପାଦନ କରିନାହାନ୍ତି।
ତାମାନେ ସେ ସନ୍ଧ୍ୟା ଯାଏ ପୁରା ରହିଲେ କିନ୍ତୁ ଲେଖିକି କିଛି ଆସିଲେ
କିଛି ଆସିନାହାନ୍ତି।ତ ତାଙ୍କୁ ଏତେବେଳେ ଗୁରୁଜୀ ପ ଚାରିଲେ ଏମତି କଥାସେ କହିଲେ ଗୁରୁଜୀ ଆପଣ ମତେ କହିଥିଲେ ଯେ ଆମର ସବୁ କୋଉ ଦୈନନ୍ଦିନ ଜୀବନରେ କୋଉ ଗଛ ବୃକ୍ଷ ଲତା ସବୁ ଆମର ଆବଶ୍ୟକତାରେ ଆସୁଛି। ଆଉ କୋଉଟା ଆବଶ୍ୟକତା ହଉନି।
ହଁ।
ମୁଁ ଯେତେବେଳେ ଯାଇକିନା ସେଠି ସବୁ ଦେଖିଲି ଖୋଳଧାଡ କଲି ମତେ କୌଣସି ଗଛ ଆବଶ୍ୟକତା ନାହିଁ ବୋଲି କିଛି ଜଣା ପଡିଲାନି। ଗୁରୁଜୀ କହିଲେ କେମିତି ନା ଆମେ ତ ସବୁ ଗଛ ପତ୍ର ନଉଚେ ଜାଳେଣି ଭାବରେ ବ୍ୟବହାର କରୁଚେ। କାଠ ନଉଚେ ତାର ସବୁ ଛାଲି ନଉ ଯେ ଆମର ଉଁ । ମେଡିସିନ ତିଆରି ହଉଛି ପତ୍ର ଫଳ ଫୁଲ ସବୁଥିରୁ ମେଡିସିନ। ତିଆରି ହଉଛି।ତ ଦୁନିଆରେ ଏମିତି କୌଣସି ଗଛ ନାହିଁ ବୃକ୍ଷ ନାହିଁ ଲତା ନାହିଁ ଫୁଲ ନାହିଁ ଫଳ ନାହିଁ ଯୋଉଥିରେ କି ଆମେ କାମରେ ଲାଗୁନି ଆମର। ତୋ ଗୁରୁୁ କିଛି ତା କଥାରେ ପ୍ରସନ୍ନ ହୋଇଗଲେ ତାକୁ ବହୁତ ସାବାସୀ ଦେଲେ।ଆଉ ତାର ପିତାମାତାଙ୍କୁ ଡକେଇକି ତା ତାକୁ ଉପଯୁକ୍ତ ପୁରସ୍କାର ଭାବରେ ତାଙ୍କୁ ନିଜର ଶ୍ରେଷ୍ଠ
ହୁଁ।
ଶିସ୍ୟ ଭାବରେ ବିବେଚନା କଲେ ତ ରାଜା ବି ସେଇ କଥା ଶୁଣିକି ହାଲୋ ହାଲୋ ହାଲୋ ମୋ କଥା ଶୁଣା ଯାଉଛି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ କୁହନ୍ତୁ। ଟିକେ ଭଏସ କଟ ହଉଛି। ଯୋଉଠି ବସିଥିଲି ସେଇଠି ଟିକେ ବସିଯାଆନ୍ତୁ। ତ ଆପଣଙ୍କୁ କେମତି ଲାଗିଲା ମୋର ଗପଟି ଆପଣ ସେଥିରୁ କଣ ଶିଖିଲେ?